ହ୍ୟାଲୋ।
ହଁ।
ହଉ ମୁଁ କହିଲି, ଆଣ୍ଟି ଆଜ୍ଞା। ମୁଁ ବସିଥିଲି ଘରେ ଆଉ ଆପଣ?
ହଁ, ମୁଁ ବି ବସିଛି ଆଉ।
ଆଚ୍ଛା ଆଜି ଟିକେ ମୋବାଇଲ ବିଷୟରେ କଥା ହେଇଯିବା ଆଣ୍ଟି।
ହଁ, ହଁ। ଆଜି ମୋବାଇଲ ର ଅପକାରିତା, ଉପକାରିତା ବିଷୟରେ କଥା ହେବା।
ଆଜ୍ଞା, ଆଜ୍ଞା। ତ ଦେଖନ୍ତୁ ମୋବାଇଲ ହଉଛି ଆଧୁନିକ ବୈଷୟ ୟିକ ଯୁଗର ଗୋଟେ ଅତ୍ୟାବଶ୍ୟକ ଉପକରଣ। ମଣିଷ ଏବେ କଣ କରିବ ନା ଖାଇବା ଛାଡିକି ଦି ଦିନ ପଛେ ରହିଯିବ। ମୋବାଇଲ କୁ ଛାଡିକି ଦୁଇ ସେକେଣ୍ଡ ରହିପାରିବନି। କାହିଁକି? ନା ଏହା ଆମ ଦୈନନ୍ଦିନ ଜୀବନକୁ ସରଳ ଦ୍ରୁତ ଏବଂ ସୁବିଧା ଜନକ କରଉଛି। ବୁଝିପାରୁଛନ୍ତି ନା ଆଣ୍ଟି। ତ ମୁଁ କହିବା କଥା ବର୍ତ୍ତମାନ ଯୁଗ ଭୋକରେ ଯଦି ଜଣଙ୍କୁ ମାନେ ଖାଇବ ବିନା ଦି ଦିନ ଉପାସ ରଖିଦେବ ସେ ରହିବ। କିନ୍ତୁ ମୋବାଇଲ ଥିବ ତା ଦେହରେ ପୁଣି ଫାଇବ ଜି ଫୋନ ଥିବ କିନ୍ତୁ ତା ଦେହରେ ରିଚାର୍ଜ ନଥିବ କିମ୍ବା ଡାଟା ନଥିବ ସେ ମାନେ ରହିହିଁ ପାରିବନି। ଏହା କେବଳ ଗୋଟେ କ କଥା ହେବା ପାଇଁ ନୁହଁ ବରଂ କଣ ନା କେବଳ ଶିକ୍ଷା ମନୋରଞ୍ଜନର ଗୋଟେ ମୁଖ୍ୟ ମାଧ୍ୟ ମାଧ୍ୟମ ମଧ୍ୟ ପାଲଟିଛି ବୁଝିପାରୁଛ ନା। ତ ଏଇଟା ଗୋଟେ ୱୟାରଲେସ୍ ଯୋ ଯୋଗାଯୋଗ ବ୍ୟବସ୍ଥା ଯାହା କଣ କରୁଛି ନା ଆମେ ଗୋଟେ ଜାଗାରେ ଥାଇ ପୃଥିବୀର ଯେ କୌଣସି ସ୍ଥାନରେ ଆମର ବନ୍ଧୁ କିମ୍ବା ପରିଜନ ଥାଆନ୍ତୁ ଆମେ ତାଙ୍କୁ ଅତି ସହଜରେ ଯୋଗାଯୋଗ କରିପାରୁଛେ। ମୁଁ କହିବା କଥା ମୋବାଇଲ ଦ୍ଵାରା ଆମେ କି କି ଉପକାରିତା ଆଣ୍ଟି ପାଉଛେ।
ହଁ ମୋବାଇଲ ଦ୍ଵାରା ଆମର ମୋବାଇଲ ଦ୍ଵାରା ଆମେ ପିଲାମାନେ ଆଜିକାଲିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମୋବାଇଲ ବହୁତ ଦରକାର। କାରଣ ସେ ଦ୍ୱାରା ସେ ସେମାନେ ତାଙ୍କର ପାଠ ପଢ଼ାପଢ଼ି ସବୁ ଜାଣିପାରୁଛନ୍ତି। ଚାଟ୍ ଜିପିଟି ଗୋଟେ ଅଛି। ଆପ୍ସ ଅଛି। ସେ ଆପ୍ସ ଦ୍ଵାରା ସେମାନେ ସବୁ ପ୍ରକାର ନୋଟସ ଲେଖି ପାରୁଛନ୍ତି। ସାଇନ୍ସ ହଉ, ବିଜ୍ଞାନ ହଉ, ଗଣିତ ସମ୍ବନ୍ଧୀୟ ପାଠ, କିମ୍ବା ଡାକ୍ଟରୀ ସମ୍ବନ୍ଧୀୟ ପାଠ, କିମ୍ବା ଜେଇ ସମ୍ବନ୍ଧୀୟ ପାଠ, ଯାହା ତମେ ପାଠ ସେ ଚାଟ ଜିପିଟିକୁ ପଚାରିଲେ ସିଏ ସବୁ ତୁର ଉତ୍ତର ବାହାର କରିଦଉଛି। ଯେ କୌଣସି ସମସ୍ୟାର ସବୁ ପ୍ରୋବ୍ଲେମ ର ଗଣିତ ପ୍ରୋବ୍ଲେମ ର ସମାଧାନ କରୁଛି ବିଜ୍ଞାନ ର କରୁଛି। ଅ ଏମିତି ଓଡିଆ ର କରୁଛି ତା ଦ୍ଵାରା ଯୋଉମାନେ ସବୁ ପାଠ ଶିଖିବିି ନାହାନ୍ତି ସେମାନେ ସବୁ କଣ କରୁଛନ୍ତି ଯୋଉ ଅଟୋ ଯୋଉ ଇ ମାଇକ୍ରୋଫୋନ ରେ କଥା କହିକି କହିକି ବି ସେମାନେ ସବୁ ଜିନିଷ ଜାଣି ପାରୁଛନ୍ତି। ଆମର ଯୋଉ ଯୋଉମାନେ ସବୁ ଜାଣିନାହାନ୍ତି। ପାଠ ଫାଠ ବେଶୀ ଜାଣିନାହାନ୍ତି। ସେମାନେ କଣ କରୁଛନ୍ତି ତାଙ୍କୁ ଶିଖେଇ ଦେଲେ ସେମାନେ ଗୁଗଲରେ ସର୍ଚ୍ଚ କରିକି କଥାରେ କହିିକି ମଇକ୍ରୋଫୋନରେ କହିଦେଲା ଦ୍ୱାରା ସେଇଟା ଆସି ଯାଉଛି। ଆସିଦେଲେ ସେମାନେ ଯଦି କୋଉ ହୋଟେଲ ହଉ କୋଉ ମନ୍ଦିର ହଉ କିମ୍ବା କୋଉଠି କଣ ମିଳୁଛି କିମ୍ବା ବ୍ୟାଙ୍କରେ ଲୋନ କେମତି କରିବ, ଲୋନ କେମତି ଉଠେଇବ, ବ୍ୟାଙ୍କ ବିଷୟରେ ହଉ, କିମ୍ବା ସ୍କୁଲ ବିଷୟରେ ହଉ। କିମ୍ବା ଅନ୍ୟ କୌଣସି ହସ୍ପିଟାଲ ଡାକ୍ତରଖାନା ବିଷୟରେ ହଉ ସବୁ ଜିନିଷରେ ସେ ମୋବାଇଲ ଦ୍ଵାରା ଜାଣି ପାରୁଛନ୍ତି କୋଉଠି ଅଛି, ଆମ ଆଖ ପାଖରେ କୋଉଠି ରହୁଛି, କୋଉ ଜିନିଷ କୋଉଠି ମିଳୁଛି କୋଉ ଜିନିଷ ଶସ୍ତାରେ ମିଳୁଛି। କୋଉ ଜିନିଷ କମ ଦାମ ରେ ମିଳୁଛି ସବୁ ଜିନିଷ ମୋବାଇଲ ଦ୍ଵାରା ଜାଣିପାରୁଛନ୍ତି। ଏମିତି କି ଛୁଆ ମାନଙ୍କ ପ୍ରୋଜେକ୍ଟ ପାଇଁ ପ୍ରକଳ୍ପ କାର୍ଯ୍ୟ ପାଇଁ ମା ମାନେ ସେଇ ମୋବାଇଲ ଜରିଆରେ ସବୁ ପ୍ରକଳ୍ପ କାର୍ଯ୍ୟ କରିପାରୁଚନ୍ତି। ସେମାନେ ଏଇ ଯୋଉ ୟୁଟ୍ୟୁବ ଅଛି ୟୁଟ୍ୟୁବରୁ ଦେଖିକିରି ସବୁ ଜିନଷ ପତ୍ର ଆଣିକିରି ସେଗୁଡା ସବୁ ତିଆରି କରିପାରୁଚନ୍ତି ଛୁଆମାନଙ୍କୁ ପାଠ ପଢାରେ ବୋହୁତ ସହାୟତା କରୁଚି। ତା ସହିତ ତା ସହିତ ତା ସହିତ ପିଲାମାନେ ଯୋଉମାନେ ଚାହୁଁଚନ୍ତି ପଇସା ମାନେ ଇନକମ କରିବା ପାଇଁ ସେ ମା ସିଏ ମଧ୍ୟ ମ ମୋବାଇଲ ପ ଦ୍ଵାରା ବିଭିନ୍ନ ପ୍ରକାର କ୍ଷେତ୍ରରେ ଯାଇକି ଉଁ ପଇସା ଇନକମ କରି ପାରୁଚନ୍ତି ସେଟା ଭଲ ପନ୍ଥା। ଯେମତି ନାରୀର ସଚେତନତା ପାଇଁ ବିଭିନ୍ନ ପ୍ରକାର ୟୁଟ୍ୟୁବରେ ଭି ଡ଼ିଓ ଆସୁଚି ଯାହା ଦ୍ଵାରା ଲୋକମାନେ ନିର୍ଯାତନରୁ ରକ୍ଷା ପାଇ ପାରୁଚନ୍ତି ନାରୀ ନିର୍ଯାତନାରୁ। ଯେହେତୁ ସ ନିୟୁଜ ନିୟୁଜ ବି ଆସୁଚି। ସମ ସବୁ ପ୍ରକାର ନିୟୁଜ ଆସୁଚି ତ ଲୋକମାନେ ଜାଣିକି ଘରେ ରହିକି ସଚେତନ ହେଇପାରୁଚନ୍ତି ଯେ ଏଇସବୁ ଜିନଷ ଦେଖିଲେ ଜାଣିପାରୁଚନ୍ତି ଯେ ନାଇଁ ଏସବୁ ଜିନଷ ଆମେ କରିବାନି। କିମ୍ବା ଆଗୁରୁ ଯୋଉ ଅତ୍ୟାଚାର ବୋହୁତ ବଢି ଯାଉଥିଲା ଶାଶୁ ଶାଶୁ ର ଯୌତୁକ ପ୍ରଥା ଯୋଗୁ ଯୋଉ ଅତ୍ୟାଚାର କରୁଥିଲେ ସେ ସବୁ ଜିନଷ ଯେହେତୁ ମୋବାଇଲ ଦେଖୁଚନ୍ତି ସେମାନେ ଜାଣିପାରୁଚନ୍ତି ଯେ ଏସବୁ ଜିନିଷ କରିବା କଥା ନୁହେଁ ମୋବାଇଲରେ ସବୁ ଜିନଷ ଜଣାପଡୁଚି ଲୋକ ନିୟୁଜ୍ ଦେଖୁଚନ୍ତି ନିୟୁଜରୁ ସବୁ ଜିନଷ ଜାଣିପାରୁଚନ୍ତି ତ ସେମାନେ ବି ସେସବୁ ଜିନଷ ବି ବନ୍ଦ ହୋଉଚି। ଏଇ ସ ସମ ସବୁ ଥାଇକି ବି ତାହାର ବୋହୁ ତ ଅସୁବିଧା ମଧ୍ୟ ଅଛି ସେ ଅସୁବିଧା ଗୁଡିକ କଣ କଣ ତମେ ଟିକେ କହିଲ।
ଦେଖନ୍ତୁ ଅସୁବିଧା ହୋଉଚି ଫାଷ୍ଟ ଆଣ୍ଟି ଦେଖନ୍ତୁ ଯୁବପିଢି ଯୋଉମାନେ ରହୁଚନ୍ତି ସେ ଦିନ ତମାମ କଣ ରାତି ତମାମ କଣ ଆ ଦିହରେ ବୁଡିକରି ରହୁଚନ୍ତି ବୁଝିପାରୁ ସେମତି ନା ତ ଯେତେବେଳେ ଆ ଆମର ଥ୍ରୀ ଜି କିମ୍ବା ଫୋର ଜି ଥିଲା ଏତେ ସ୍ପୀଡ଼ରେ ଡାଟ ଚାଲୁନଥିଲା ଯାହା ଦ୍ୱାରା କଣ ଗୋଟେ ପିଲାଟି ଫୋନ୍ ବାରମ୍ବାର ଗୋଟେ ଜିନିଷ ତ ଲଗେଇବ ନା ତ ସିଏ କଣ କରୁଥୁଲା ଆସୁଥୁଲା ତ ମାନେ ଏତେ ଘଣ୍ଟେ ଦି ଘଣ୍ଟା କିନ୍ତୁ ଏବେ ଦେଖନ୍ତୁ ଏବେକା ପିଲା ଦିନ ତମାମ କଣ ରା ରାତି ତମାମ କଣ ମୋବାଇଲରେ ପଢିକିରି ରହୁଚନ୍ତି ତାଦ୍ଵାରା କଣ ହୋଉଚି ନା ସାଇବର ଅପରାଧ ବି ବେଶୀ ବଢୁଚି। ଜାଣିଥିବେ ମୋବାଇଲ ଦ୍ଵାରା ତାପରେ କଣ ହୋଉଚି ନା ସ୍ୱାସ୍ ନେତୃଗତ ସମସ୍ୟା ଯେମତିକି ଆଖି ସ୍କିନ୍ ସମସ୍ୟା ବେଶୀ ରାଡିଏସନ ଯୋଗୁ ସୃଷ୍ଟି ହୋଉଚି। ମୋବାଇଲ ଲାଇଟ୍ ଆଖିରେ ପଡିକି ଆଖି ପାୱାର ତ ଖରାପ ହୋଉ ତା ଦେହରେ କଣ ପିଲା କିଛି ଅ ଧର ସୋସିଆଲ ମିଡିଆରେ ସବୁବେଳେ ତ ଭଲ ଜିନିଷ ବି ଅପଲୋଡ ହୋଉନି କିଛି ଖରାପ ଜିନଷ ଅପଲୋଡ ହୋଉଚି ବୁଝିପାରୁଚେ ନା ଯାହା ଦ୍ଵାରା ଗୋଟେ ପିଲାର ମାଇଣ୍ଡ ଉ ଉପରେ କଣ ପ୍ରଭାବ ପଡୁଚି ତ ଆଉ କଣ ନା ଗୋଟେ ପିଲା କଣ କରୁଚି ଯଦି ଏବେ ଦେଖୁଥିବେ ଛୋଟ ଛୋଟ ଛୁଆମାନେ ଏ ମୋବାଇଲ ଦେଖିକି ବୋହୁତ ଖରାପ କାମରେ ମାନେ ଖରାପ ଅଭ୍ୟାସରେ ପଢି ହୋଉଚନ୍ତି ତ ମୁଁ କହିବା କ ମୋବାଇଲଟାକୁ ଆମର ଯେତିକି ଦରକାର ଆମେ ସେତିକି ୟୁଜ କରିବା ବୁଝିପାରୁଚନ୍ତି ନା ତ ଅଧିକ ସବୁଠାର ଗୋଟେ ମାନେ ୟୁଜ କରିବାର କଣ କହିଲେ ଲିମିଟ୍ ଅଛି ଯଦି ଆମେ ଲିମିଟଟା ଇଏ କରିବା ଆଉ ସବୁ ଜିନିଷର ଖରାପ ଅଛି ଭଲ ଅଛି। ବୁଝିପାରୁଛନ୍ତି ତ ମୋବାଇଲର ବି ସେମତି କଣ ନା ଖରାପ ଅଛି ଭଲ ଅଛି ତ ଆମେ ସବୁବେଳେ ଏଇ ଚେଷ୍ କରିବେ କି ନାଇଁ ଆମେ ଖରାପ ଜିନିକୁୁ ଛାଡି ଆମେ ଭଲ ଜିନିଷଟାକୁ
ହୁଁ।
ଆଜିକାର ପିଲାମା ମାନେ ହେନ୍ତି କଉ ବେସୀ ଦଉଛନ୍ତି ଆଉ ଭଲଟାକୁ ଏତେ ଇଏ କରୁନାହାନ୍ତି ବୁଝିପାରୁଛନ୍ତି ନା ତ ମୋ କହିବା କଥା ଯୋଉମାନ ମୋବାଇଲ କରୁଛନ୍ତି ତ ଆପଣ ତାଙ୍କୁ କଣ କହିବେ?
ହଁ ମୁଁ ମୋ କହିବା କଥା ଯୋଉମାନେ ମୋବାଇଲ ବେଶୀ ବ୍ୟବହାର କରୁଛନ୍ତି ତାଙ୍କ ମାନଙ୍କୁ ମୁଁ ଏଇ ସନ୍ଦେଶ ଦେବାକୁ ଚାହୁଁଛି କି ଆମ ଘର ପାଖରେ ଆଖପାଖ ଘରେ ଛୋଟ ଛୁଆ ହୁଅତୁ ବୃଦ୍ଧ ହୁଅନ୍ତୁ କି ଆଡଲ୍ଟ ଯୋଉମାନେ ହୁଅନ୍ତୁ ସେମାନେ ବହୁତ ପରିମାଣରେ ମୋବାଇଲ ବ୍ୟବହାର କରୁଛନ୍ତି। ଯାହା ଦ୍ଵାରା ତାଙ୍କ ଆ ଆଖି ଖରାପ ହଉଛି ମସ୍ତିଷ୍କ ବିକୃତ ମଧ୍ୟ ହେଉଛି ଲୋକମାନେ ପାଗଳ ମଧ୍ୟ ହୋଇଯାଉଛନ୍ତି ମୋବାଇଲ୍ ୟୁଜ୍ କରିି କରି। ଛୁଆ ମାନେ ବେଶୀ ନିଜକୁ ଗେମ ରେ ମୋବାଇଲ ଗେମ ରେ ଏଇ ପୋ ପଡି ରହିକି ପଢା ପଢି ଛାଡି ସାରିଲେଣି ସେମାନେ ମୋବାଇଲ ପାଇଁ ନିଜର ମାନେ ଆଗ ଭବିଷ୍ୟତକୁୁ ଅନ୍ଧାର କରିସାରିଲାଣି ମୋବାଇଲ ପାଇକି ତ ସେଇ ଭବିଷ୍ୟତକୁ ଅନ୍ଧାର କରିବା ଆଗରୁ ଆମେ ତାଙ୍କୁ ବୁଝେଇବା କଥା ଯେ ମୋବାଇଲ କେତେ ଖରାପ। ତ ସେଥିରେ ଯୋଉ ଆସୁଛି ଯୋଉ ଆମେ ବାପା ମାଆ ମା ନେ ଆଗେ ମୋବାଇଲ ଛାଡିବାକୁ ପଡିବ ପ୍ରଥମେ କାରଣ ଆମେ ଛୁଆ ଆମକୁ ଦେଖିଲା ବେଳେ ଆମେ ତାଙ୍କୁ ମୋବାଇଲ ଆମେ ୟୁଜ କରିବା ନାଇଁ ବ୍ୟବହାର କରିବା ନାଇଁ ଛୁଆ ଦେଖିଲା ବେଳେ। ଆମେ ଛୁଆ ନଥିଲା ବେଳେ ବ୍ୟବହାର କରିପାରିବା ଆମେ ମେମ୍ବ ମୋବାଇଲ ତ ବ୍ୟବହାର କରିବା ଆଜିକାଲି ତ ଜରୁରୀ ମୋବାଇଲ ସମସ୍ତଙ୍କ ପାଇଁ ନଥିଲେ ବି ନହବ। କାରଣ ଯୋଉ ରେଟ ରେ କ୍ରାଇମ ବଢି ବଢି ଚାଲିଛି ମୋବାଇଲ ଫୋନ ଦରକାର ଥିଲେ ତମେ ପାଖରେ ଥିଲେ ତମ ମୋବାଇଲ ଟା ଥିଲେ ତମକୁ କିଏ ହଇରାଣ କରୁଥିଲେ ତାଠୁ ବଞ୍ଚି ପାରିବ ତମେ କିନ୍ତୁ ମୋବାଇଲ ଟା ସେତିକି ଖରାପ ଛୁଆ ମାନଙ୍କ ଆଗ ଜେ ତମେ ମୋବାଇଲ ବ୍ୟବହାର କରିବନି ଛୁଆ ମାନଙ୍କ ଆଗରେ କୌଣସି ପ୍ରକାର ଗେମ୍ ଖେଳିବାନି। ଆଉ ଗୋଟେ କଥା ବା ବାପା ହୁଅନ୍ତୁ ମା ହୁଅନ୍ତୁ ଛୁ ଭାଇ ହୁଅନ୍ତୁ ଭଉଣୀ ହୁଅନ୍ତୁ ଘରକୁ ଆସିଲା ଖେଣି ମୋବାଇଲକୁୁ ଆଗେ ସେଠି ଥୋଇଦବ ଥୋଇ ଦେଇକି ସମେସ୍ ମେସ୍ତେ ନିଜ ନିଜ ମୋବାଇଲ ଥୋଇଦବା। ଆମେ ବସିକି ନିଜ ନିଜ ଭିତରେ କଥା ହେବା କାରଣ ସେଇ ଜିନିଷ ଟା ଆଉ ଆବେ ପୁରା କମି ଯାଇଛି କାହିଁକି କିଏ ଯିଏ ଘରକୁ ଆସିଲା ବାପା ଆସିଲେ ଘରକୁ ବାପା ତାଙ୍କର ମୋବାଇଲ ଧରିକି ବସିଲେ। ଛୁଆ ଦେଖିଲା ମୋ ବାପା ତ ମୋବାଇଲ ଧରୁଛନ୍ତି ମୁଁ କାହିଁକି ଧରିବିନି ସିଏ ପା ପାଠ ପଢା ଟିକେ କଣ ହୋମୱାର୍କ କରିଦେଲା ତାପରେ ପୁଣି ସିଏ ବି ମୋବାଇଲ ଧରିକି ବସିଲା। ତ ଏ ଭିତରେ ବାପା ପୁଅର କଥାବାର୍ତ୍ତା ବନ୍ଦ ହେଇଯାଉଛି। ସ୍ଵାମୀ ସ୍ତ୍ରୀ ର କଥାବାର୍ତ୍ତା ବନ୍ଦ ହେଇଯାଉଛି ମା ଝିଅ ର କଥାବାର୍ତ୍ତା ବନ୍ଦ ହେଇଯାଉଛି। ଏବେ ଏଇଟା କେବଳ ସହରରେ ନୁହେଁ ଗାଁ ମାନଙ୍କରେ ବି ଏଇଟା ହଉଛି। କେବଳ ସହରରେ ସବୁ ଏଇ ଜିନିଷ ହଉଛି ସେ କଥା ନୁହେଁ ଗାଁ ମାନେଙ୍କେ ରେ ବି ହଉଛି ଗାଁ ମାନେଙ୍କେରେ ବି ସମେସ୍ତେ ଆଜିିକାଲି ମୋବାଇଲ ଧରିଲେଣି ତ ସେଥିପାଇଁ ସେଇ ଜିନିଷ ନହବା ପାଇଁ ଆମେ ପ୍ରଥମେ ଛୁଆ ମାନଙ୍କ ଆଗରେ ମୋବାଇଲ ଧରିବାନି। ଦ୍ଵିତୀୟରେ। ଛୁଆମାନଙ୍କୁ ଖାଇଲାବେଳେ କେବେ ବି ମୋବାଇଲ୍ ଦେବାନି କାରଣ ସେମାନେ ଆମ ଦେଶର ଭବିଷ୍ୟତ। ଆମେ ଆମେ ଯାହା କରୁଛୁ ସେମାନେ ସେଇଆ ଦେଖିକି ଶିଖୁଛନ୍ତି ତ ଆମକୁ ଆଗେ ପ୍ରଥମେ ମୋବାଇଲ ଛାଡିବାକୁ ପଡିବ। ତାଙ୍କୁ ମୋବାଇଲ ବଦଳରେ ଆମେ ଟିଭି ଦେଇ ପାରିବା ଟିଭି ବେଶି ସମୟ ଟିଭି ରେ ଏତେ ବ୍ଲୁ ରେଜ୍ ଆସେନି। ଯାହା ଆଖି ପାଇଁ ଖରାପ ନୁହେଁ ଆଉ ଟିଭିକୁ ସମସ୍ତେ ଦୂରରୁ ହିଁ ଦେଖନ୍ତି। ତ ଟିଭି ଟା କେବେବି ଏତେ କଷ୍ଟ ଖରାପ ନୁହେଁ ମୋବାଇଲଠୁ। ତ ଟିଭି ଦେଖିବାକୁ ତାଙ୍କୁ ଦବା ବାହାରେ ଶାରୀରି କ ପରିଶ୍ରମ କରିବା ପାଇଁ ବ୍ୟାୟାମ କରିବେ ଏକ୍ସରସାଇଜ କରିବେ ଏସବୁ ଜିନିଷ କରିବା ପାଇଁ ତାଙ୍କୁ ଯିବା ସାଇକେଲିଂ କରିବାକୁ ଦେବା। ତ ସେଇ ଦ୍ଵାରା ଯଦି ଆମର ଛୋଟ ଛୁଆ ମାନେ ଯଦି ଶିଖିଯିବେ ନାହିଁ ମୋବାଇଲ ଟା ଭଲ ନୁହେଁ ବୋଲି ଆଉ ଖାସ କରି ବାପା ମା ଯଦି ଶିଖେଇବେ ତାହେଲେ ଆମର ଭବିଷ୍ୟତରେ ମୋବାଇଲ ଯୋଗୁ ଯୋଉ ଖରାପ ଜିନିଷ ଯୋଉ ଆଜିକାଲି ଅଶ୍ଳୀତ ଅଶ୍ଳୀଳ ଭିଡିଓ ସବୁ ଦେଖୁ ଖୁଛନ୍ତି ଅଶ୍ଳୀଳ ଭିଡିଓ ଦେଖିକି ଆଜିକାଲି ସବୁ ବିଭିନ୍ନ ପ୍ରକାର ରେପ୍ କେସ୍ ହଉଛି। ସେଇ କେସ୍ ଗୁଡା କେବଳ ଅଶ୍ଳୀଳ ଭିଡିଓ ଦେଖିକି ହିଁ ହଉଛି। ଲୋକମାନେ ଯୋଉ ଦେଖୁଛନ୍ତି ଆଜିକାଲି ଛୋ ଟ ଛୁଆ ମାନେ କମ ବୟସରେ ପ୍ରେମ ନିବେଦନ କରୁଛନ୍ତି ଷଷ୍ଠ ସପ୍ତମ ଶ୍ରେଣୀରୁ। ଗର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ରଖିଛନ୍ତି କେବଳ ମୋବାଇଲ ପାଇଁ ମୋବାଇଲରୁ ଦେଖିକି ସେମାନେ ଶିଖୁଛନ୍ତି ନହଲେ ଆଗରୁ କଣ ଏସବୁ ଜିନିଷ ଥିଲା କି ଆଗରୁ? ସେ ସବୁ ଜିନିଷ ନଥିଲା ତ ଆମକୁ ଆଗ କାଳରେ ଯାହା ଯେମିତି କରୁଥିଲେ ସେଇ ହିସାବରେ ଫେରିବାକୁ ପଡିବ ଛୁଆ ମାନଙ୍କୁ ଟାଇମ୍ ଦେବାକୁ। ପଡିବ ତାଙ୍କ ପାଖରେ ବସିକି କଥା ହେବାକୁ ପଡିବ ତାଙ୍କୁ ଗପ କହିବାକୁ ପଡିବ। ବହି ପଢା ଶିଖେଇବାକୁ ପଡିବ ବହି ପଢା ଶିଖେଇଲେ ଛୁଆ ବହି ପଢିଲେ ଗପ ପଢିଲେ ତାପରେ ମୋବାଇଲ ରୁ ତାଙ୍କ ମନକୁ ଆସ୍ତେ ଆସ୍ତେ ଦୂର କରିବାକୁ ପଡିବ ହଁ।
ମୋ କହିବା କଥା ଦେଖନ୍ତୁ ଆଗକାଳରେ ଲୋକମାନେ ଚିଠି ଦ୍ଵାରା ଇଏ କରୁଥିଲେ କିନ୍ତୁ ମୋବାଇଲ ବହୁତ ସହଯୋଗ କରୁଛି। ଆମେ ହିଁ ମଣିଷ ଯିଏକ ତାକୁ କଣ କରୁଛେ ନା ଆମରି ହାତରେ ହିଁ ସବୁ କିିଛି ଅଛି ଆମେ ଚାହିଁଲେ ଭଲ ବାଟେ ନେଇପାରିବା ଆମେ ଚାହିଁଲେ ତାକୁ ଖରାପ ବାଟରେ ନେଇପାରିବା କିନ୍ତୁ କିଛିଟା ବାପା ମା କଣ କରୁଛନ୍ତି ନା ଛୁଆ ଦ୍ୱାରା ଷଷ୍ଠ ସପ୍ତମ ରେ ପଢୁଛି ମୋବାଇଲ ଦେଇ ଦଉଛନ୍ତି। ମୋବାଇଲ ତ ଦଉଛନ୍ତି କେବେ ବି ପଚାରୁନଥିବ ବାବା ତୁ ମୋବାଇଲ ତ ନେଇଛୁ ମୋବାଇଲ ରେ କଣ କରୁଛୁ କେବେ ପଚାରିଛନ୍ତି କେବେ ପଚାରନାହାନ୍ତି। ସେ ମୋବାଇଲରେ କଣ ଦେଖିଲା କଣ କଲା କଣ ନ କଲା। ଆମେ ଜାଣିନେ କିନ୍ତୁ ଯେତେବେଳେ ଗୋଟେ ତା ଦ୍ଵାରା କିଛି ଗୋଟେ ଭୁଲ ହେଇଯାଉଛି ଆମେ ତାକୁ ହଠାତ୍ କରୁ ଏମିତି କଲୁ ସେମିତି କଲୁ କିନ୍ତୁ ଆମେ ତାକୁ କେ ବୁଝେଇନ ନାଇଁ ବାବା ଦେଖେ ଆମେ ଯଦି ମୋବାଇଲ ବିଶ୍ଵାସରେ ଦେଇଛୁ। କିନ୍ତୁ ତୋର ଯୋଉଟା ଦରକାର ତୁ ସେଇଟା କର ଯୋଉଟା ନ ଦରକାର। ତା ଦେହରେ ହାତ ମାରେନି ଆମେ କେବେ ବୁଝେଇନି ଯଦି ଭୁଲ ଗୋଟେ ପିଲା କଲା ନା। ଆମେ ତାକୁ କଣ କରୁଛେ ଶାସନ ଯୋଉ ଶାସନ ଟା ତାକୁ ଫାଷ୍ଟ ରୁ କରିବା କଥା ଯେତେବେଳେ ସେ ଭୁଲ କରିସାରଛି ଆମେ ସେଇଟା କରୁଛେ। ଏଇଟା କଣ ଗୋଟେ ବାପା ମାଆଙ୍କର କର୍ତ୍ତବ୍ୟ କି।
ନା ନା ନା ସେଇଟା ତ ଭୁଲ କଥା। ହେଲେ ଆଜିକାଲିର ବାପା ମା ତ ସେଇ ମୋବାଇଲ ରେ ବୁଡିକି ରହିକି ଛୁଆ ମାନଙ୍କ ଇଏ କୁ କଲ ସେମାନେ ବି ଛୁଆ ମାନଙ୍କ ଇଏ ଡ଼େଭେଲପ୍ ମେଣ୍ଟକୁର ଅଟକେଇ ଦେଉଛନ୍ତି। ତାଙ୍କ ଆ ଉନ୍ନତିକୁ ସେମାନେ ଅଟ କେଇ ଦଉଛନ୍ତି। ତାଙ୍କ ମସ୍ତିଷ୍କ ବିକୃତ ସେଥିପାଇଁ ହଉଛି ଆଜିକାଲି ଛୁଆ ମାନଙ୍କର। କାରଣ ବା ବାପା ମା ନିଜେ ମୋବାଇଲ ରେ ରହିକି ରତ ହେଇକି ରହୁଛନ୍ତି। ତ ସେଥିପାଇଁ ଆଗେ ବାପା ବାପା ମାଙ୍କୁ ଚେଷ୍ଟା କରିବାକୁ ପଡିବ। ସବୁ ବାପା ମାଙ୍କୁ ଚେଷ୍ଟା କରିବାକୁ ପଡିବ। ଯେ ଆମେ ମୋବାଇଲ ଫୋନ୍ ଅଳ୍ପ ୟୁଜ୍ କରିବା ଦରକାର ଯେ ତିକି ସେତିକି ୟୁଜ୍ କରିବା। ହଁ ପାଠ ପଢା ପାଇଁ ଚାକିରି ପାଇଁ ମୋବାଇଲ ଦର